ହେ
ନମସ୍କାର।
ନମସ୍କାର।
କେମିତି ଅଛନ୍ତି?
ହଁ ଭଲ ଅଛି ମୁଁ। ଆଉ ତମେ?
ହଁ ମୁଁ ବି ଭଲ ଅଛି। ଆଉ କଣ ଖାଇଲା ତମେ ଏବେ?
ଭାତ ଆଉ ଭଜା ଡାଲି, ଭଜା।
ଓକେ ଓକେ ଆଉ ଦେହ ଭଲ ଅଛି?
ହଁ ମୁଁ ଭଲ ଅଛି। ଆଉ ତମେ?
ମୁଁ ବି ଭଲ ଅଛି ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ସମସ୍ତେ ଭଲ ଅଛନ୍ତି।
ହଁ।
ତମେ କଣ ଖାଇଲ?
ମୁଁ ଖାଇଲି ଆଁ ଡାଳି ଖାଇଲି ଭାତ ଖାଇଲି ପାମ୍ପଡ଼ ଟିକେ ଖାଇଲି ଅ ସାଲାଡ଼ ଖାଇଲି ଆଉ ଆଲୁ ଆଉ ବଡ଼ି ତରକାରୀ ଖାଇଲି।
ହେଲା ଆଉ।
ହଁ।
ବହୁତ ଭଲ ଖାଦ୍ୟ ଖାଇଛ।
ଧନ୍ୟବାଦ ଧନ୍ୟବାଦ ତମେ ବି ତ ବହୁତ ଭଲ ଖାଦ୍ୟ ଖାଇଛ।
କଣ ନିଜେ ରୋଷେଇ କରିଥିଲେ ନା ଘରେ କେହି ମା କେହି
ନା ମାଇ ମୁ ଘରେ ରହୁଛି ଘରେ ମା ରୋଷେଇ କରିଥିଲେ ମୁଁ ଘରେ ଖାଇଲି ଆଉ କିଛି ରୋଷେଇ କରିବାର ବି କଥା। କାହିଁକି ନା ମତେ ରୋଷେଇ କରିବାର ଆସେ ହେଲା ମୁଁ ସବୁ କିଛି ବନେଇବାକୁ ଆସେ ମତେ। ଏଇ ଯେତେବେଳେ ଆମେ କୋଉଠି ଜବ୍ ଫବ୍ କରିବା ଚାକିରି ବାକିରି କରିବା ସେଥି ଆଉ ମା ଯାଇକି ରୋଷେଇ କରିଦେବେ କି ନାଇଁ ନା। ନିଜେ ହିଁ ରୋଷେଇ ରୋଷେଇ କରିବାକୁ ପଡ଼ି ପଡ଼ିବ ତ ରୋଷେଇ ସବୁ କିଛି ମୁଁ ମୋ ନିଜର କରିବା ଆସେ ମତେ ଜାଣିଥିବା କଥା ଏଇ ସବୁ ବିଷୟ।
ଆଜ୍ଞା ତାହେଲେ ଆପଣଙ୍କୁ ରୋଷେଇ ଜଣା ଅଛି ବିରିୟାନୀ ଜଣା ଅଛି।
ହଁ ମୁଁ ବିରିୟାନୀ ବନାଏ ମୁଁ
ଜଣା ଅଛି।
ହଁ ବିରିୟାନୀ ବନାଏ ମୁଁ।
କେବେ ସୁଯୋଗ ମିଳିଲେ ଯିବା ତାହେଲେ ଆଉ ଖାଇବାକୁ।
ନିଶ୍ଚୟ ନିଶ୍ଚୟ ତମେ ବନେଇ ଜାଣନି।
ନା ମତେ ବିରିୟାନୀ ଜଣା ନାହିଁ।
ତମେ ତ ସେମିତିରେ ବି ମୋ ପାଖର ଲୋକ। ପାଖର ତମେ ମ ତ ମୋର ତ ବେଶୀ ପାଖର ହିଁ ଅଛ। ତ ଯେବେ ଯଦି ତମେ ଯଦି ଫ୍ରି ଅଛ ସୁଯୋଗ ମିଳିଲେ ଆସ। ଆମେ ମିଶିକି ବନେଇକି ଖାଇବା ମୁଁ ଶିଖେଇ ଦେବି ହେଲା।
ଆଜ୍ଞା ଆଜ୍ଞା ନିଶ୍ଚୟ।
ଆଛା ଓଁ ଆଚ୍ଛା। ଏବେ ଏବେରେ ମାନେ କି ରିସେଣ୍ଟଲି ଗୋଟେ ପର୍ବ ପାଳନ ହେଇଥିଲା। କୋଉ ପର୍ବଗୋଟେ ରଜ ନା ଏମିତି କଣ ପର୍ବଟେ ପାଳନ ହେଇଥିଲା।
ଆଜ୍ଞା ରଜ।
ହୁଁ ସେଇଟା ବୋଧେ ଝିଅମାନଙ୍କର ପର୍ବ।
ଆ ହଁ ଝିଅ ମାନଙ୍କର ପର୍ବ ରଜ।
ଲୋକମାନେ ତ ସେମିତି କୁହନ୍ତି ଝିଅ ମାନଙ୍କର ପର୍ବ ବୋଲି ଆଚ୍ଛା କିଛି ଜାଣିଛ କଣ ପାଇଁ ଝିଅମାନଙ୍କୁ ପର୍ବ ବୋଲି କୁହାଯଏ ସେଇଟାକୁ?
ହଁ ସେଇଟା ଝିଅ ମାନଙ୍କର ପର୍ବ ଏଥିପାଇଁ କୁହାଯାଏ କି? ଯେମତିକି ଆମ ଭାଷାରେ କହନ୍ତି କି ଉଁ ଝିଅ ବଡ ହେଲା।
ଆଚ୍ଛା ଆଚ୍ଛା ଓହୋ ଓକେ ଓକେ। ଉପଯୁକ୍ତ ହେଲା ସିଏ ନାଇଁ ହୁଁ ହୁଁ ହୁଁ ହୁଁ।
ସେଇ ଜିନିଷଟାକୁ ଆମ ଓଡ଼ିଆରେ ସମ୍ମାନ ଦିଆଯାଇଚି। କୁ ତାହାକୁ ବି ଗୋଟିଏ ପର୍ବ ଭାବରେ ପାଳନ କରାଯାଏ ସେଇଥିପାଇଁ। ସେଇଥିପାଇଁ ସେଇ ଆଉ ମାଟି ମା ବି ସେଇ ସମ ସେଇ ସମୟରେ ତାଙ୍କୁ ବି କିଛି କାମ କରନ୍ତିନି ସେଇ
ହୁଁ-ହୁଁ-ହୁଁ-ହୁଁ-ହୁଁ। ତାଙ୍କୁ ଖାଲି ମାନେ କି ପ୍ରେମରେ ସେମାନଙ୍କୁ ସେଇ ଦିନଟା ତାଙ୍କୁ ବହୁତ ଖୁସି ଦିଆଯାଏ। ଆଉ ତାଙ୍କୁ ବହୁତ ସ୍ନେହ କରାଯାଇ ସେଇ ଦିନଟା, ଦିନଇସାରା।
ଆଜ୍ଞା।
ତାଙ୍କୁ ଏଇ ଯୋଉ ଦୋଳିରେ ତାଙ୍କୁ ଝୁଲେଇକି ତାଙ୍କୁ, ମାନେ କି ବହୁତ ଖୁସି ମନାଯାଏ, ସେଇ ଦିନଟି ଆଉ।
ଆଜ୍ଞା। ମନପସନ୍ଦର ଖାଇବା ହେଉ, ପିଠା ପଣା, ଦୋଳିରେ ଝୁଲିବା ହଉ, ନୂତନ ପୋଷାକ ହେଉ
ହୁଁ ହୁଁ।
ଏଇ ସବୁ ଜିନିଷ ଆଉ।
ମାନେ କି ସେଇ ଝିଅର ଯାହା କିଛି ପସନ୍ଦ ଖାଇବାରେ, ପିନ୍ଧିବାରେ, ସବୁ ତାଙ୍କୁ ଦିଅନ୍ତି ସେଇ ଦିନଟାରେ।
ଆଜ୍ଞା।
ହୁଁ। ମାନେ, ବହୁତ ସୁନ୍ଦର ପର୍ବଟା ସେଇଟା ବି। ଆଉ କୋଉ କୋଉ ପର୍ବ ତମକୁ ଭଲ ଲାଗେ ଏମତି କିଛି ପର୍ବ ଅଛି, ଯୋଉଟାକି ତମକୁ ବହୁତ ଭଲ ଲାଗେ। ସେ ପର୍ବ ବିଷୟରେ କିଛି କହିପାରିବେ?
ମତେ ଭଲ ଲାଗେ, ଆଜ୍ଞା। ମତେ ହୋଲି ଭଲ ଲାଗେ
ଆଚ୍ଛା। ଆପଣଙ୍କୁ ମାନେ କି ତମକୁ ହୋଲି ଭଲ ଲାଗେ?
ମତେ ହୋଲି ବୁ-ବୁ-ବହୁତ ଭଲ ଲାଗେ। ଖାଉ ମୁଁ, ହଁ କୁହନ୍ତୁ।
ହୁଁ। ଆଚ୍ଛା ହୋଲି ଭଲ ଲାଗେ। ହୋଲି କାହିଁକି ଏତେ ଭଲ ଲାଗେ?
ମତେ ହୋଲି ଇ ଦେଖିବାକୁ ଲାଗେ କି, ସମସ୍ତେ ଖେଳନ୍ତି। ସେଇ ପ୍ରାୟତଃ ଯେତିକି ପର୍ବ ରହିଛି, ମେ ବି ବୋଧ ହୁଏ ସେ ଧର୍ମ ସବୁ ଦେଖୁଥାନ୍ତି, ହେଲେ ମୁଁ ହୋଲିରେ ଦେଖିଚି ପ୍ରାୟେ ସବୁ ଧର୍ମର ଲୋକ ହିଁ ପାଳନ କରନ୍ତି।
ହୁଁ, ସେଟା ପୁରା ସତ କଥା କହିଲ ତମେ। ହୋଲି ଗୋଟେ ଏମତି ପର୍ବ, ଆମେ ବି ଖେଳିଛୁ। ମୁଁ ବି କଲେଜ ଲାଇଫରେ, ସ୍କୁଲ ଲାଇଫରେ, ମୁଁ ବି ହୋଲି ବହୁତ ଖେଳିଛି। ନାଁ, ହୋଲି ଗୋଟେ ଏମତି ପର୍ବ ସେଇଟି କଣ ଧର୍ମ, ଜାତି, ଧର୍ମ ସେମିତି କିଛି ଦେଖାଯାଏନେଇ। ସେଇଟା ଗୋଟେ ଖୁସିର ପର୍ବ ସେଇଟା ଗୋଟେ। ଆମେ ଯାହା ସହିତ ଆମେ ସାଙ୍ଗସାଥି ଖୁସିର ମୁଁ ମୋ ସାଙ୍ଗକୁ ଲଗେଇବି କି, ମୁଁ ମୋ ଯାହା ସହିତ ଉମ୍ ଉମ୍ ବହୁତ କ୍ଲୋଜ ତାକୁ ଲଗେଇବି, ସମସ୍ତିଙ୍କି ଲଗା ଲୁଗି ହୁଅନ୍ତି ସେମତି ଆଉ ରଙ୍ଗଟା, ତ ସେଇଟା କିଛି, ଧର୍ମକୁ ନେଇକି କିଛି, ସେମତି କି କିଛି ନାହିଁ। ସେଇଟା ଆମକୁ ଗୋଟେ ସମସ୍ତଙ୍କ ପାଇଁ ସେ ପର୍ବ ମତେ ଯାହା ଲାଗେ। ସେଇଠି ଖାଲି ଖ୍ରୀଷ୍ଟିୟାନମାନଙ୍କୁ ପାଇଁ ନୁହଁ କି, ଖାଲି ହିନ୍ଦୁ ପାଇଁ, ଏମତି କିଛି ନାହିଁ। ସେ ହୋଲି ପର୍ବଟା ମତେ ଲାଗେ ସମସ୍ତଙ୍କ ପାଇଁ ସେ ପର୍ବଟା। ସମସ୍ତେ ମାନିପାରିବେ।
ଆଜ୍ଞା। ପର୍ବ ତ ସେଇଟା ସମସ୍ତଙ୍କର, କିନ୍ତୁ ଯେହେ ତୁ ଧର୍ମ ଅନୁସାରେ ସମସ୍ତେ ବିଭକ୍ତ ହୋଇଛନ୍ତି, ତ ପର୍ବ ଗୁଡିକ ବି ସେମତି ହେଇଛି, ତ ଅଛନ୍ତି କେ କେତେଜଣ କି, ମାନନ୍ତିନି ସେଇ ଜିନିଷ।
ହୁଁ। ମାନନ୍ତିନି, ମାନନ୍ତିନି।
ମୋ ହିସାବରେ କି ମତେ ଲାଗେ, କି ହୋଲିଟା ପ୍ରାୟ ସମସ୍ତେ ଖେଳନ୍ତି। ହୋଲି ହେଇଯାଉ, ତାପରେ ଦୀପାବଳି ହେଇଯାଉ ସମସ୍ତେ ହିଁ ପାଳନ କରନ୍ତି, ମତେ ଲାଗେ। ସେଇଥିପାଇଁ ମତେ ଏଇ ପର୍ବଗୁଡିକୁ ବହୁତ ଭଲ ଲାଗେ।
ହଁ। ସେଇଟା ଆକ୍ଚୁଆଲି ସମସ୍ତେ ଖେଳନ୍ତି ନା, ସେଥିପାଇଁ ସେମତି ଲାଗେ। ମୁଁ ସେଇଟା ହିଁ କହିବାକୁ ଚାହୁଁଛି।
ସେଇଠି କିଛି ଦେଖନ୍ତିନି କି କିଏ ଖେଳୁଛି କିଏ ନାହିଁ। ସମସ୍ତେ ସେଇଠି ମାନେ ଖୁସି ମନାନ୍ତି ରଙ୍ଗ ଲଗେଇକି ସମସ୍ତଙ୍କ ସହିତ ମିଶିକି ତ ସେଇ ଦୃଶ୍ୟ ଟା ଦେଖିବାକୁ ଭଲ ଲାଗେ ମତେ।
ଆଜ୍ଞା ଆପଣଙ୍କୁ କେଉଁ ପର୍ବ
ହଁ। ଦେଖନ୍ତୁ ମତେ ସବୁ ଭଲ ଲାଗେ କିନ୍ତୁ କେତେଟା ମାନେ କି ଆମ ହିନ୍ଦୁ ଧର୍ମର ଯାହା କିଛିବି ପର୍ବ ଗୁଡାକ ଅଛି। ସେ ପର୍ବରେ ମୁଁ ତ ବେଶୀ କିଛି ଖାଲି ହୋଲି ବୋଲି ଟିକେ ଜାଣିଛି। ଦୀପାବଳି ବୋଲି ଜାଣିଛି ଆଉ ଏମିତି କିଛିଟା ପର୍ବ ଯୋଉଟା ଆ ଏବେ ତମେ କହିଲ। ସେ ପର୍ବ ବିଷୟରେ ଜାଣିଛି ଆଉ ବେଶୀ କିଛି ଜାଣିନି। ହେଲେ ମୁଁ ତ ଖ୍ରୀଷ୍ଟିଆନ ପିଲାଟେ ଯେହେତୁ ମୁଁ ଗୋଟେ ଖ୍ରୀଷ୍ଟିଆନ୍ ପିଲା। ତ ଆମର ଯୋଉ ଖ୍ରୀଷ୍ଟମାସ ବୋଲି ମନାନ୍ତି ଜାଣିଥିବ ତମେ ଶୁଣି ଥିବ ବଡ ଦିନ ମନାନ୍ତି, ହଁ। ସେଇଟା ସେ ବିଷୟରେ ମୁଁ କହିପାରିବି ସେ ବିଷୟରେ ମୁଁ ଭଲେକି ଜାଣିଛି ହେଲା।
ତ ଆମେ କଣ କି ଡିସେମ୍ବର ପଚିଶକୁୁ ଆମର ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନ ଭାବରେ ଆମେ ପାଳନ କରୁ। ତ ତମେ ଜାଣିଛ
ଆଜ୍ଞା।
ହୁଁ ତ ଚବିଶ ତାରିଖ ରାତିରେ ଆ ଚବିଶ ତାରିଖ ଇଭିନିଂ ମାନେ କି ସନ୍ଧ୍ୟା ଆଠଟାରେ ଆମର ପ୍ରୋଗ୍ରାମ ଟା ଆମର ସବୁ କିଛି ଆରମ୍ଭ ହୁଏ ସେଥିରେ ଆମେ ନାଚ, ଗୀତ। ମାନେ କି ସବୁ ଟାଇପ ର ପ୍ରତିଯୋଗିତା ହୁଏ ସେଇଠି ହେଲା। ଯିଏ ସୋଲୋ ମାନେ କି ଗୀତ ଗାଇ ପାରିବ ତା ପାଇଁ ସିଏ ଗୀତ ଗାଇବ ମାନେ କି ଯିଏ ନା ଚ କରିବ ଆଉ ଗ୍ରୁପ୍ ମାନେ କି ନାଚ ହଉ ମାନେ କି ସବୁ କିଛି ହଉ ମାନେ କି ସବୁ ହେଇପାରିବ। ପ୍ରାର୍ଥନା ବି କରିବୁ ତାପରେ ଆମେ ଗୀତ ଗାଇବୁ ତାପରେ ବାଇବେଲ ପଢିବୁ। ତାପରେ କୀର୍ତ୍ତନ ବି କରିବୁ ସବୁ ମାନେ କି ବିଷୟ ହୁଏ ଆମକୁ ପୁରା ମାନେ କି ହୋଲ ନାଇଟ୍ ପୁରା ମାନେ କି ସେ ରାତି ସାରା ଆମେ ଯାଇକି ସେଠି ମାନେ କି ଆମ ଗିର୍ଜା ଘରେ ଚର୍ଚ୍ଚରେ ରହିକି ଆମେ ରାତି ସାରା ଆମେ ଉଜାଗର ରହିକି ଆମେ ପ୍ରାର୍ଥନା କରିବୁ ଆଉ ସବୁ କିିଛି କରିବୁ। ଯେତେବେଳେ ଚାରିଟା ପାଞ୍ଚଟା ହେଇଯିବ ଟିକେ ଘଣ୍ଟା ଟେ ନା ଦିଇ ଘଣ୍ଟା ଆମେ ଜଷ୍ଟ ଖାଲି ରେଷ୍ଟ କରିବୁ ବାକି ଟୋଟାଲ ରାତି ସାରା ଆମେ ପାର୍ କରୁ ଆମର ସେଇଟା ସେମିତି ରୁଲ୍ସ ମାନେ ସେମିତି ଆମେ ପାଳନ କରୁ ସେ ଆମ ପର୍ବକୁ।
ଆଜ୍ଞା ଆଜ୍ଞା ମୁଁ ବୋଧ ହୁଏ ସେଇ ସେ ବି ପାଳନ କରିଛି ମାନେ ମୁଁ ବି ସାମିଲ ଅଛି ମୁଁ ବି ରହିଛି। ଆମ ଘର ପାଖରେ ମୁଁ ଆଗରୁ ଯୋଉଠି ରହୁଥିଲି ଆମ ଘର ପାଖରେ ହିଁ ଚି ଚର୍ଚ୍ଚ ଥାଏ।
ଓ ବହୁତ ବଢ଼ିଆ ବହୁତ ବଢ଼ିଆ।
ରବିବାର ହେଲେ ଅ ମୋର ଯୋଉ ସାଙ୍ଗମାନେ ଥିଲେ ସେମାନେ ସବୁ ଖ୍ରୀଷ୍ଟିଆନ ଥିଲେ ତ ରବିବାର ଦିନ। ସେମାନେ ସମସ୍ତେ ପଳାନ୍ତି ଚର୍ଚ୍ଚ ତ ମୁଁ ବି ପଳେଇଯାଏ ଆଉ ଗୋଟେ ଭଲ କଥା ହେଲା ଆମ ଘରେ କେବେ ମନା କରନ୍ତିନି କି ଯାଆନି ବୋଲି।
ଆଚ୍ଛା ଆଛା ମନା କରନ୍ତିନି କି ଯାନି ବୋଲି ହଁ କାହିଁକି? କାହିଁକି ମନା ହେଲେ କରିବେ ମୁଁ ବି ମାନେ କି କୋଉ ମନ୍ଦିରକୁ ଯାଇି ପାରିବି ମୋ ଇଚ୍ଛାରେ ଯାଇପାରିବି ମତେ କେହି ମନା କରିପାରିବେ ନାହିଁ ମୋର ବି ସାଙ୍ଗ ଆମ ଚର୍ଚ୍ଚ ଆସିବ ଏଇଟା କଣ ଅଛି ସବୁ ଧର୍ମର ସମସ୍ତ ସ୍ତେ ତ ସମାନ ନା ହୁଁ।
ତ ସେ ସେଥିପାଇଁ ମୁଁ ପ୍ରାୟ ଏବେ ଯେମିତି କିି ଯୋଉ ଶୁଭ ଶୁକ୍ରବାର ହେଉ କି ବଡ଼ଦିନ ହଉ ମୁଁ ପଳେଇଯାଏ ତବୁ ପ୍ରତେ କ ରବିବାର ଦିନ ବି ସେମାନେ ଯାଇଥିବେ ମୁଁ ବି ତାଙ୍କ ସହିତ ପଳାଇଯାଏ।
ହଁ ବହୁତ ଖୁସି ର ବିଷୟ ଏମତି ଯିବାର କଥା ଆମେ ସବୁ ଧର୍ମର ବିଶ୍ଵ କାମରେ ମାନେ କି ସମ୍ମାନ କରିବାର କଥା ମାନେ। ୱେନ ଇଜି ହିନ୍ଦୁ ମୁସଲମାନ। ଶିଖ ଖ୍ରୀଷ୍ଟିୟନ ସମସ୍ତେ ସବୁ ଧର୍ମକୁ ସମ୍ମାନ କରିବା କଥା ସମସ୍ତେ ସମସ୍ତଙ୍କ ସହତ ସହିତ ସହଯୋଗ କରିବାର କଥା। କାହା ସହିତ ବି ଭେଦଭାବ କରିବା କଥା ନୁହଁ କଣ କହୁଛନ୍ତି?
ହୁଁ ସେଇଟା ହିଁ। ତ ସେମିତି ଆମ ତାପରେ ଚବିଶ ତାରିଖ ର ଆମର ରାତିରେ ସବୁ କିଛି ପ୍ରୋଗ୍ରାମ ସରିଯାଏ। ତାପରେ ପଚିଶ ତାରିଖ ଯୋଉ ଦିନରେ ଆମେ ଖାଲି ସେ ଦିନ ଆମର ଭୋଜି ହୁଏ ସବୁ ଟାଇପ ର ମାନେକି ଅ ବିଭିନ୍ନ ପ୍ରକାର ଆଇଟମ ବନେଇଥାନ୍ତି। ମାଛ ଯିଏ ମାଛ ଖାଇବ ସେ ମାଛ ଯିଏ ମାଂସ ସବୁ ଟାଇପ ର ଆଇଟମ ପଚିଶ ତାରିଖ ରାତ ମାନେ କି ଦିନରେ ଆମେ ଭୋଜି କରୁ ସମସ୍ତଙ୍କୁ ଆମେ ଡା କି ଭୋଜି କରୁ ହିନ୍ଦୁ ଭାଇ ମାନଙ୍କୁ ବି ମାନେ କି ସବୁ ଧର୍ମର ଲୋକଙ୍କୁ ଆମେ ଡାକିକି ଆମେ ସମସ୍ତଙ୍କୁ ଖାଇବା ପାଇଁ ଦଉ ତ ଏମିତି ଆମ ପର୍ବ ସ ଗୋଟେ ବୋଲି ପର୍ବ ଆମେ ପାଳନ କରୁ ସେଇଟା ଆଉ
ପୁରା ଧୁମଧାମ ରେ ବି ପାଳନ ହୁଏ।
ଧୁମଧାମ ରେ ପାଳନ ହୁଏ ଆଉ ସେମତି। ଆଃ ଆଉ ଆଉ କୁହନ୍ତୁ ଆପଣଙ୍କୁ ମାନେ କି କୋଉ ପର୍ବ ଟା ବେଶୀ ଧୁମଧାମ ରେ ମାନେ କେମତି ଭ ଭଲ ପାଳନ କରନ୍ତୁ କରନ୍ତି ଆପଣ କେଉଁ ପର୍ବକୁ?
ତାପରେ ମୁଁ ଯେତିକି ଦେଖିଚି ଗଣେଶ ପୂଜା।
ହୁଁ ହୁଁ ହୁଁ ସେଇଟା ତ ହଁ ଗଣେଶ ପୂଜା ତ ସମସ୍ତେ ମାନେ କି ଆମେ ଯେତେଳେ କ୍ଲାସ ମାନେ କି ସ୍କୁଲରେ ପଢୁଥିଲୁ କଲେଜରେ ପଢୁଥିଲୁ ଆମେ ସମସ୍ତେ ଗଣେଶ ପୂଜା ପାଳନ କରୁଛୁ ଆମେ ସମସ୍ତେ
ଆଜ୍ଞା ମତେ ଭଲ ଲାଗେ।
ହଁ ସେଇଟା ବି ଭଲ।
ଗଣେଶ ପୂଜା, ତାପରେ ଏବେ ଆଗକୁ ଆସୁଛି ରଥଯାତ୍ରା ପୁଣି।
ରଥଯାତ୍ରା ପର୍ବ, ସେଇଟା ତ ସବ ମାନେ କି ସେଠି ଏତେ ଲୋକ ଭିଡ ଥାନ୍ତି, ମାନେଆମେ ଯାଇକି ବହୁତ ବହୁତ ଏଞ୍ଜୟ୍ କରୁ, ବହୁତ ଖୁସି ଲାଗେ। ବହୁତ୍ ଗୁଡେ ଜିନିଷ କିଣୁ, ଘରକୁ ଆଣିଥାଉ ଖାଇବା ପାଇଁ ବହୁତ ଗୁଡେ ଜିନିଷ ମିଳେ, ସେଇଟା ଗୋଟେବି ବହୁତ ଭଲ ପର୍ବ ଗୋଟେ ରଥଯାତ୍ରା।
ଆପଣ ଜାଣିଚନ୍ତି?
ହୁଁ ଆମ ପାଖରେ ହିଁ ରଥଯାତ୍ରା ହୁଏ, ପାଞ୍ଚ କିଲୋମିଟର ଦୂରରେ ହିଁ ରଥଯାତ୍ରା ହୁଏ। ବହୁତ ଲୋକ ଭିଡ଼ ହୁଅନ୍ତି ସେଠି।
ଆଛା ଭଲ ଖାଅ।
ହୁଁ ବହୁତ, ବହୁତ ଭଲ ଲାଗିଲା ଏଇ ସବୁ ପର୍ବପର୍ବାଣି ବିଷୟରେ ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆଉ ବହୁତ ଖୁସି ଲାଗିଲା, ଆପଣ ବହୁତ ଆପଣଙ୍କର କଥା କହିବା ଶୈଳୀ ବି ମତେ ବହୁତ୍ ପସନ୍ଦ ଲାଗୁଚି ବହୁତ, ବହୁତ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇକି? ଆଉ ଭଲ ସେ ରୁହନ୍ତୁ। ଆଉ ଯେତେବେଳେ ଫ୍ରି ଥିଲେ, ମୋତେ ମ୍ୟାସେଜ କରିବେ ନା ଓକେ।
ହଉ ଧନ୍ୟବାଦ।
ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ ରଖୁଚି।
ଆଜ୍ଞା ଆଜ୍ଞା।
ହଉ